ଭଏସ ଆସୁଛି ହ୍ୟାଲୋ ଭଏସ ଆସିଛି।
ହଁ ଆସୁଚି ଯେ କ୍ଲିୟର ଆସୁନି।
ଟିକେ ରହନ୍ତି କି ଏବେ ଆସିଚି।
ହଁ ଆସିଲା।
କଣ କରୁଥିଲେ?
ଏ ଶୋଇକି ଉଠିଲି ଆଉ।
ଖାଇ ସାରିଚନ୍ତି।
ହଁ ଆପଣ ଖାଇସାରିଲେଣି।
ମୁଁ ଖାଇକିନା ଫୋନ୍ ଦେଖୁଥିଲି ଶୋଇକିନା।
ଆଜ୍ଞା।
ଖାଇକି ଫୋନ ଦେଖୁଥିଲି ଶୋଇକିନା ଚାର୍ଜ ବସେଇକି।
କୋଉଠି ଆଉ କଣ ଖାଇଲେ? ନାଇଁ କଲେଜ ଏବେ ଛୁଟି ଅଛି ବାଇଶି ତାରିଖ ଖୋଲିବ।
ଆଚ୍ଛା ହଉ ମୁଁ ଭାତ ଖାଇଥିଲି ଭାତ ଡାଲିି ଆଉ ଶାଗ ଭଜା ଆଉ ପନିରି ଏମିତି ହିଁ ଆଜି ତ ଗୁରୁବାର ଥିଲା ଆଜି କିଛି କରିନଥିଲେ ଘରେ ସେମିତି ଭେଜ୍ ଖାଇଥିଲି ଆଉ ସବୁ ଆଉ।
ଆଚ୍ଛା।
ତମେ।
ମୁଁ ଅଭଡ଼ା ଆସିଥିଲା ମନ୍ଦିରରୁ ଖାଇଥିଲି।
ହଁ ପୁରୀରୁ।
ନାଇଁ ନାଇଁ ଏଇଠୁ ଆମ ଅନନ୍ତ ବାସୁଦେବ ମନ୍ଦିର ଲିଙ୍ଗରାଜ।
ହଉ
ଗୋଟେ ବର୍ଷ କଥା ହେଇଥିଲୁ ଆଉ।
ଆପଣ କଣ କରୁଛନ୍ତି ଏବେ ମାନେ କଣ ପଢାପଢି ଚାଲିଚି ଆପଣଙ୍କର?
ମୋର ଏବେ ପ୍ଲସ୍ ଥ୍ରୀ ଥାଡେଇଅର।
ସେଇ ଲିଙ୍ଗରାଜ ମନ୍ଦିର ପାଖରେ ମାନେ ଓଫ୍ ଲିଙ୍ଗରାଜ ମନ୍ଦିରଟା ପଡ଼ିବ। ଏହିବିଷୟରେ ନା ମାନେ ଭୁବନେଶ୍ୱର ନା।
ଆଜ୍ଞା।
ଓ ସେ ସେଇ ଭୁବନେଶ୍ଵର ରେ ପଢୁଛନ୍ତି।
ଆଜ୍ଞା ଆଜ୍ଞା।
ହଷ୍ଟେଲ ରହିକିି ନା ବାହାରେ?
ନାଇଁ।
ଭୁବନେଶ୍ୱର ବାହାରେ।
ନାଇଁ ଘର ଏଇଠି ଏଇଠି ସବୁ ଆମ ଘର ଏଇଠି।
ହୋଉ।
ରୁଚୁଆଲ୍ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଭଲ ଅଛନ୍ତି ସବୁ ତମର?
ହଁ ହଁ ଭଲ ଅଛନ୍ତି।
ପ୍ଲସ ଥ୍ରୀରେ କଣ କୋର୍ସ କରୁଛନ୍ତି ପ୍ଲସ ଥ୍ରୀରେ କଣ?
ମାନେ ବଟନୀ ଅନର୍ସ ସାଇନ୍ସ।
ସାଇନ୍ସ ଅ ପ୍ଲସଟୁ ବି ପ୍ଲସଟୁ ପ୍ଲସଟୁ ସାଇନ୍ସ ବି କରିଥିଲେ?
ହଁ ପ୍ଲସଟୁ ସାଇନ୍ସ ଥିଲା। ପ୍ଲସ ଟୁ ସାଇନ୍ସ ଥିଲା ପ୍ଲସ ଥ୍ରୀ ସାଇନ୍ସ ବଟନି ରେ ଅନର୍ସ ବଟନି ଅନର୍ସ ଟିକେ କରୁଛି ଆଉ।
ଆପଣଙ୍କର ଘରେ ସବୁ କିଏ କିଏ ଅଛନ୍ତି ମାନେ କଣ ସବୁ ଭଲ ଅଛନ୍ତି?
ହୁଁ ହୁଁ ଭଲ ଅଛନ୍ତି। ପଢିବାକୁ ଭୁବନେଶ୍ବର ଆସିଛନ୍ତି?
ହୁଁ ମୁଁ ଯାଇଥିଲି ଏଇ ଯୋଉ ପୁରୀ ଯାଇଥିଲି ଥରେ ଯେ ଆମେ ପୁରୀ ଯାଇଥିଲୁ ଥରେ ଘର ଫ୍ୟାମିଲି ଆଉ ସେମିତି ମାମାଙ୍କ ଫ୍ରେଣ୍ଡ ସବୁ ଯାଇଥିଲୁ। ତ ସେଇଠି ପୁରୀରେ କିଛି ନାହାନ୍ତି ଲୋକ ଯୋଉମାନେ ଭେଜିତିକ ସବୁଆଡ଼େ ବୁଲୋଉଛନ୍ତି।
ଓ ହୋ।
ସେଇତ ସେଇଠି ଗୋଟେ ବସ୍ ରେ ଯାଇଥିଲୁ ଆମେ ଭୁବନେଶ୍ବର ମାନେ ନନ୍ଦନକାନନ। ଆଉ ଲିଙ୍ଗରାଜ ମନ୍ଦିର ଏ ସବୁ ମନ୍ଦିର ବି ବୁଲେଇଥିଲେ ଗୋଟି ଗୋଟି କରି ନା ସବୁ ମନ୍ଦିରରେ। କୋଣାର୍କ ମନ୍ଦିର ମାନେ ଆଖପାଖ ଯେତେ ସବୁ ପ୍ରସିଦ୍ଧ ସବୁ ମନ୍ଦିର ଫନ୍ଦିର ଅଛି ସେ ସବୁ ମନ୍ଦିର ବୁଲେଇଥିଲେ।
ହୁଁ ଛୋଟରୁ ଆରମ୍ଭ କରି ବଡ଼ ମନ୍ଦିର ଯାଏଁ ବୋହୁତ ମନ୍ଦିର।
ହୁଁ।
ଭୁବନେଶ୍ବର ହୋଉଛି ମନ୍ଦିର ମାଳିନୀ ସହର।
ହୁଁ। ମାଲର୍ସିଟ୍ ବି।
ହୁଁ ସ୍ମାର୍ଟ ସିଟି। ବୋହୁତ ଦ୍ବନ୍ଦରେ ଅଛି। ବେଶୀ ଶିବଙ୍ଗ ମନ୍ଦିର ଅଛି।
ଲିଙ୍ଗରାଜ ମନ୍ଦିରଟା ବି ଶିବଙ୍କର ମେନ୍ ସେଇଟା ସବୁଠୁ ଟପ୍ ମନ୍ଦିର ନା?
ହୁଁ ହୁଁ ଏକାମ୍ର କ୍ଷେତ୍ର କୁହନ୍ତି ସେଇଥିପାଇଁ।
ସେଇଟା ଆପଣଙ୍କ ଘର ସେଇଟା ଆପଣଙ୍କ ଘର ପାଖରେ?
ହୁଁ।
କେତେ ବାଟ ହବ ମାନେ କେତେ କିଲୋମିଟର ହବ?
ଏଇଉଠୁ ଗୋଟେ କିଲୋମିଟର ହବ।
ତ ଭଲ ପୁରା ପାଖରେ ସବୁଦିନ ଯାଉଛ ଦର୍ଶନ କରି। ସବୁ ସୋମବାର ନା ଲୋକ ଭିଡ଼ ରହୁଛି ବି।
ନା ସବୁବେଳେ ନାଇଁ, ଘର ପାଖ ଲୋକ ଟ୍ରେନ୍ ଫେଲ୍।
ହା ହେ
ଯାଉ ଆଉ।
ହୁଁ। ଆଉ ଏବେ କଲେ ଏବେ କିଛି ଖାଇନାହାନ୍ତି।
ଆଜ୍ଞା।
ଏବେ କିଛି ଖାଇନାହାନ୍ତି।
ନାଇଁ।
ହୋଉ। ରାତିରେ ଖାଇକି ଶୋଇବେ। ହ
ଖାଇନି ବାରଟାରେ ଖାଇବି ଆଉ।
ରାତିରେ ଖାଇକିନା ଶୋଉଛନ୍ତି ଡାଇରେକ୍ଟ ଖାଇକିନା ଶୋଉଛନ୍ତି ନା ଏମିତି ସନ୍ଧ୍ୟା ଆଳକୁ କିଛି ଖାଉନାହାନ୍ତି।
ଆପଣଙ୍କର କୋଉଠି ଅଛି ଖାଇକି ଏକା ଥରେ ଲେଟ୍‌ରେ ଖାଇକି ଶୋଇବୁ।
ଓହୋ।
ଆପଣ ଏବେ କହୁଥିଲେ ଯୋଉ ଆପଣଙ୍କ
କଣ୍ଡା।
ସେ ଯୋଉ ଗୋଟେ ପିଡି ଏଫ ଟେ ପଠେଇଛନ୍ତି। ସେ ଯୋଉ ସିଟ୍ ଟା ପଠେଇଛନ୍ତି ସେଇଥିରେ ଆପଣଙ୍କ ନାଁ ଟା କୋଉଥିରେ ଅଛି ରେଡ୍‌ ଜୋନରେ ଅଛି। ନା ଅରେଞ୍ଜ ଜୋନରେ ଅଛି ନା ସେଠି ହ୍ୱାଇଟ୍ ଜୋନ୍ କି ଗ୍ରୀନ୍ ଜୋନ୍ ରେ ଅଛି।
ଗ୍ରୀନ୍ ଜୋନରେ।
ତାହଲେ ଆପଣ ସବୁ ଟାସ୍କ କମ୍ପ୍ଲିଟ ହେଇଗଲା?
କାର ମୋର?
ଆଜ୍ଞା।
ନାଇଁ ମୋର କିଛି ଏଇନି ଏବେ ଦଶଟା କମ୍ପ୍ଲିଟ୍ ହେଇଥିଲା ଆଉ। ପନ୍ଦରଟା ପୁଣି ଅଛି ପନ୍ଦରଟା କମ୍ପ୍ଲିଟ କରିବା ପାଇଁ ପଡିବ ସେ ୱାନ ଏଇଟି ମିଣ୍ଟି ର ଇଏ ପଡିଯାଉଛି ନା ଲିମିଟ୍ ପଡିଯାଉଛି ନା।
ମୁଁ ସେଇଥିପାଇଁ ଗ୍ରୀନ୍ ଜୋନରେ ଅଛି।
ହଁ ସେଠି ମାନେ ଏବେ ଠିକ୍ ହେଇଛି ଏବେ ଆପ ଅପଡେଟ ହେଇନଥିଲା କି।
ଆଜ୍ଞା।
ତ ସେଥିପାଇଁ ଆପ୍ ଅପଡ଼େଟ୍ କରିଦେଇଥିଲି ତାପରେ ମୋର ବି ଏ ପେମେଣ୍ଟ ଟା ରହିଯାଇଛି ପେମେଣ୍ଟା ମାନେ ସେ
ଆଜ୍ଞା।
ପଇସା ଟା ସବୁ ପେଡ଼େ ହେଇଯାଇଛି ପେମେଣ୍ଟ ପେଡ଼େ ହେଇଯାଇଛି। ତୁ ପେଡ଼େ ଲେଖିଦେଇଛି ଦେଇଛି କିନ୍ତୁ ପ୍ରୋସେସିଂ ଏତେ ଲାଗେ ପ୍ରୋସେସିଂ ରେ ଅଛି ସେଇ ପଇସା ଟା ମାନେ ଆସିନି ଆକାଉଣ୍ଟ କୁ।
ହଁ ମୋର ବି ସେଇୟା ଆସିନି ଆସିବ ଆଉ।
ମାନେ ଦେଖେଇଥିବୁ ଏଟୁ ଏମାଉଣ୍ଟ।
ହୁଁ।
ଏଁ।
ହଁ ସବୁ ଟୁ ବି ପେଡ଼େ ଅରେଞ୍ଜ ଅଛି ସବୁ କିଛି ଗ୍ରୀନ୍ ହେଇନି ଆସିନି।
ମାନେ ସେଇଟା କଥା ନୁହେଁ।
ପ୍ରୋସେସିଂ ରେ ଅଛି ଆସି
ନାଇଁ ପ୍ରୋସେସିଂ ଉପରେ ଗୋଟେ ଲେଖୁନି ଟୁ ବି ପେଡ଼୍ ଦୁଇ ଟଙ୍କା ଆସିଥିଲା ସେତେବେଳେ ଦେଖଉଥିଲା ନା ଗୋଟେ ଟୁ ବୀ ପେଡ଼୍ ଉପରେ ଦି ଟଙ୍କା ଆସିଛି ଜାଣିପାରିଲେ? ହ୍ୟାଲୋ।
ହଁ ହ୍ୟାଲୋ।
କଣ ହଁ।
ଶୁଭୁଛିି?
ହ୍ୟାଲୋ ହ୍ୟାଲୋ ହଁ ସୁବୁଝି ଏବେ ଶୁଭିଲା।
କହିଲି ଆଉ ସେ ଟୁ ବି ପେଡ ଦେଖଉଛି ପେଡ ଦେଖେଇନି।
ହୁଁ ହୁଁ।
ମାନେ ପୂର୍ବ ଗୁଡାକ ପୂର୍ବ ଗୁଡାକ ପେମେଣ୍ଟ ହେଇଯାଇଛି।
କେତେ କେତେଇ ଭଳିଆ ହେଇଛି ମାନେ ଡାଇରେକ୍ଟ ହେଇଛି ଗୋଟାକରେ ନା ଏ ଗୋଟେ ଗୋଟେ କ ହେଇଛି।
ଗୋଟେ ଗୋଟେ କରିକି ହେଇଛି।
ଓ ମୋର ଷ୍ଟାର୍ଟିଂ ଟୁ ରୁ। ଟୁ ଆସିଛି ସେଟା ଆସିଛି ତାପରେ ତାପରେ ସେକେଣ୍ଡ୍ ପେମେଣ୍ଟ୍ ଟା ଆସିିକିନା ରହିଯାଇଛି ମାନେ ଆସିଛି ପ୍ରୋସେସିଂରେ ଅଛି କିନ୍ତୁ ସେଇ ସେଇଥିରେ କଣ ହଉଛି କି ତମକୁ ତମ ଆକାଉଣ୍ଟ କୁ ଆସିଛି ଭାରି ପେମେଣ୍ଟ ଟା କିନ୍ତୁ ମୁଁ ଆକାଣ୍ଟକୁ ଆସିନି ସେଟ ପ୍ରୋସେସିଂରେ ଅଛି ତ ମୁଁ କମ୍ପ୍ଲେନ୍ ଦେଇଥିଲି ଆଜି ତଥାପି ଏତେବେଳ ଯାଙ୍କେ କାହି ଠିକ୍ କରି ନାହିଁନ୍ତି ସେମାନେ ତ ହାଲୋ। ହେଲୋ।